ରଖ।
ହଁ କଣ କରୁଛୁ?
ଏଇ ଶୋଇଛି ଆଉ।
ଉଁ ଉଠିଲୁଣି।
ହଁ
ଓଁ ହୁଁ ଆଉ ଦେହ ସବୁ ଭଲ ଅଛି ସମସ୍ତଙ୍କର?
ହଁ ସବୁ ଭଲ ଅଛି।
ହୁଁ ହୁଁ ଆଉ? ହୁଁ ଆଉ କଲର ଭଲ କେତେଟାରେ ଅଛି
ହେଇ ଦି ଟା ବୋଧେ ହେଇକଉଛି ଆଉ।
ହୁଁ ହୁଁ ଦିଟାର
ହୁଁ।
ଆଉ ଯୋଉ ଆମର ରଜ ତମର କେମତି କଲ କି ଲୋ?
ହୁଁ ସବୁ ଭଲ।
ତାପରେ କେମତି ହେଲା ଏର ସବୁ ବୁଲି ଯାଇଥିବ ରଜକୁୁ
ଯାଇଥିଲୁ ସବୁ ଦୋଳି ଫୁଳି ଭଲ ହେଇଥିଲା। ଧରି ସବୁ ଭଲ ହେଇଥିଲା। ଆଉ ନିସିିନ୍ ଦୋଳି ମାନେ ଚକା ଦୋଳି ସବୁ ହେଇଥିଲା ଆଉ।
ହୁଁ ହୁଁ। ନିଶ୍ଚୟନ୍ତ ଚକ ଦୋଳି ଆଉ ତମର ପିଠାପଣା କଣ କରିଥିଲ?
ଅ ହଁ ପୋଡ଼ ପିଠା ହେଇଥିଲା। ଇଟଲି ହେଇଥିଲା, ବରା ହେଇଥିଲା, ପିଠା ହେଇଥିଲା। ଆଉ ହୁଁ
ଆଉ କଣ ସବୁ ହେଇଥିଲା?
ଆଉ ହେଇଥିଲା ଚକୁଳି ପିଠା ହେଇଥିଲା।
ହଁ ହଁ ଚକୁଲି ପିଠା ହେଇଥିଲା?
ହୁଁ
ଆଉ ଆଉ କି କି ପିଠା ସବୁ ହେଇଥିଲା?
ଆଉ ଏଇରା ତ ହେଇଥିଲା ପିଠା ଆଉ।
ଓ ହ ଭଲ ପିଠା ହେଇଥିଲା ନା।
ହୁଁ।
ତାହେଲେ ଆଉ ଆଉ କଣ ସବୁ କଣ କଣ ମଜା ମସ୍ତି କଲ ସବୁ? କୁଆଡ ସବୁ ତଥାପି ବୁଲି ବୁଲା ଯାଇଥିଲ ରଜକୁ?
ମୁଁ ଆଉ ବହୁତ ମଜା କରିଛୁ।
ଆଁ
ବହୁତ ମଜା କରୁଛୁ।
ହଁ। ତ କିଏ କିଏ ସବୁ କୁଣିଆ ଆଇଥିଲେ
ଆମର ପୁଣି ଆମର ପୁଣି ନଈରେ ହେଇଥିଲା ଦୋଳି।
ହୁଁ।
ଆଉ ତାହେଲେ କଣ କଣ ସବୁ ହେଇଥିଲା?
ଆହୁରି କେତେ କଣ ହେଇଥିଲା କେତେ ଦୂଳି ହେଇର ଦ ଯୋଉ ନଈରେ ତିନିଟା ଦୋଳି ହେଇଥିଲା ହେ ଯୋଉ ଅ ତିନି ଚକରି ଦୋଳି ହେଇଥିଲା। ବହୁତ ଦୋଳି ହେଇଥିଲା।
ଅହ ଆଉ ଏମିତି ଦୂଳି ସବୁ ହେଇଥିଲା ନା? ସବ କିଏ କିଏ ସବୁ ସେଲିବ୍ରିଟି ମାନେ ସବୁ କଣ ମେଲୋଡି ଫେଲୋଡି ଖାଇବା ପିଇବା ଖାନା ପିନା କଣ?
ହଁ ଆସିଥିଲା ଯୋଉ ରବି ବ୍ଲାକ୍ ଆଇଥିଲା। ଆଉ ଆଇଥିଲା ଏ ଯୋଉ କମେଡିଆନଟା ଆଇଥିଲା ବହୁ ସବୁ ବହୁତ ମଜା ହେଇଛି ଆଉ।
ଅହ। ଆଉ-
ସେ ଯଉ ଖାଇବା ପିଇବା ଦଉଥିଲେ ନା ଦଉନଥିଲେ ତମ ଆଡେ ରଜରେ?
ଖାଇବାକୁ ଆମର ରଜରେ ଦି ଦିଟା ଦି ଦିନି ଦଉଛନ୍ତି ତିନି ଦିନ ରଜ ଗୋଟେ ରଜ ଦଉନାହାନ୍ତି ବାକି ଦି ଦିନି ପୁରା ଦଉଛନ୍ତି ଖାଇବାକୁ ପୁରା ସଫିସିଏଣ୍ଟ ସମସ୍ତଙ୍କୁ ଆଉ। ସମସ୍ତେ ସମସ୍ତଙ୍କୁ ତ ଦଉଛନ୍ତି ଭାତ ଡାଲି, ଖଟା।
ହୁଁ ହୁଁ।
ଆଣିକି ଦଉଛନ୍ତି ସବୁ ଆଉ।
ଓହୋ ହଉ ଦଉଛନ୍ତି ତୋ ଖାଇବା ପାଇଁ ଏତିକି।
ହୁଁ।
ହ ଭଲ। ନା ଆଉ ରଜରେ ଗୋଟେ ଗୋଟେ ସଂକ୍ରାନ୍ତି ପଡେ ସଂକ ସଂକ୍ରାନ୍ତି ଆମ ରଜ ସଂ ଡଟା ହଉଛି ବଡ ସଂକ୍ରାନ୍ତି ଆମ ରଜ ବା ଓଡିଶା ଆମ ଓଡିଶାରା ବାର ମାସ ତେର ପର୍ବ ଆଉ ଏ ତେର ପର୍ବରେ ଆମେ ସବୁ ପର୍ବ ସାଲିବ୍ରେଟ କରୁଛୁ। ଆମ ଓଡ଼ିଶାରେ ତ ସବୁ ପର୍ବପର୍ବାଣିୀ ସବୁ। ଆଉ ରହିଲା ଯିଏ ଯେମିତି କରୁଛନ୍ତି ସମସ୍ତେ ସବୁ ପର୍ବପର୍ବାଣିୀ କରୁଛନ୍ତି। ଏ ସଂକ୍ରାନ୍ତି ତ ଆମର ବଡ ସଂକ୍ରାନ୍ତି। ସବୁଠାର ବଡ ହଉଛି ଆମ ବଡ ସଂକ୍ରାନ୍ତି ରଜ ସଂକ୍ରାନ୍ତି। ତାପରେ ହଉଛି ଆମର ଉଁ ଯୋଉ ଉଁ ବଡ ସଂକ୍ରାନ୍ତି ଯ ହଉ ଚାରିଟା ଆମର ବଡ ସଂକ୍ରାନ୍ତି ଗୋଟେ ହଉଛି ଆମର ରଜ ସଂକ୍ରାନ୍ତି ତାପରେ ଆମର ହଉଛି ଧନୁ ସଂକ୍ରାନ୍ତି ମକର ସ ମକର ସଂକ୍ରାନ୍ତି ଆଉ ଗୋଟେ ହଉଚି ପଣା ସଂକ୍ରାନ୍ତି ଆ ଆଗ ପଣ ସଂକ୍ରାନ୍ତି ା ଆଉ ଗୋଟେ ହଉଛି ଆମର କଣ ଅ ଧନୁ ସଂକ୍ରାନ୍ତି ଆଉ ଗୋଟେ ହଉଛି ଆମର ରଜ ସଂକ୍ରାନ୍ତି ଏଇ ବର୍ଷରେ ଆମର ଚାର ବର୍ଷ ହୁଏ ଚାରିଟା ବଡ ସଂକ୍ରାନ୍ତି ଆମର କଉଛି ଏ ଚାରିଟା ବଡ ସଂକ୍ରାନ୍ତି।
ହୁଁ।
ତେ ବଡ ବଡ ସଂକ୍ରାନ୍ତି କି ଚାରିଟା ଆଉ। ଚାରିଟାରେ ବଡ ସଂକ୍ରାନ୍ତିରେ ଆମେ ଭଲ ସେଲିବ୍ରେଟ କରିବା କଥା ଆଉ ମାନେ ପାଳିବା କଥା ଲୋକ ପାଳୁନାହାଁନ୍ତି ଆଇଁଷ ଖାଇ ଦଉଛନ୍ତି ଆଇଁଷ ଖାଇବା କଥା ନୁହେଁ ଯେ କୌଣସି ସଂକ୍ରାନ୍ତି ହବେ ତା ନୁହଁକି ବଡ ସଂକ୍ରାନ୍ତିରେ ଆମେ ଆଇଁଷ ଖାଇବାି ଛୋଟ ଛଟ ସଂକ୍ରାନ୍ତିରେ ଆଇଁଷ ଖାଇଦବା। ସେଟା ନୁହେଁ ସବୁ ସଂକ୍ରାନ୍ତିରେ ଆମେ ଖାଇବା କଥା ନୁହେଁ ବୁଝିପାରିଲ ନା
ହଁ ହଁ।
ଆଉ ନହେଲେ ଆ ଖାଇବନି ଜମା ବିି ଆଇଁଷଟା କଣ ଭଲ ଜିନିଷ କି ଦେହ ପାଇଁ ଆଇଁ ସକାଳ କରିଥା ସଂକ୍ରାନ୍ତି ହଉ ଆମର ଯେତେ ସବୁ ପର୍ବପର୍ବାଣି ଲୋକ ମାନୁନାହାନ୍ତି ଖାଇ ଦଉଛନ୍ତି ସେଟା ଖାଇବା କଥା ନୁହେଁ।
ଆଉ ହେଲା ଦିଦି ଦରକାର ଖାଇବ ହେଲେ କିନ୍ତୁ ଶଙ୍କରାାନ ଖାଇ ସେଟା ତ ଖାଇବା କଥା ନୁହେଁ ଯେତୁ ଶା ପତ୍ରରେ ଲ ଖାଇ ଜଇିଷ ଖାଇବନି ଲୋକ ମାନଙ୍କୁ ନାହାନ୍ତି
ଯିଏ ହଁ ଯିଏ ଖାଉଛି ଖାଉଛି ଯିଏ ନ ଖାଉଛି ନାହିଁ ଏତେରେ କଣ ଅଛି।
ହଁ କିନ୍ତୁ ସଂକ୍ରାନ୍ତି ଏଇ ଯୋଉ ଉତ୍ସାହ ବାର ପର୍ବପର୍ବାଣିୀରେ ଆମର ଖାଇବା କଥା ନୁହେଁ ବୁଝିପାରିଲ ନା।
କ କହିଲ।
କହିଲି ଆମର ଏଇ ଯୋଉ ସଂକ୍ରାନ୍ତି ଆଉ ହଉଚି ଆମର ମେନ୍-ମେନ୍ ଯୋଉ ପଡୁଚି ଲୋକକୁ ମାନୁନାହାଁନ୍ତି ଖାଇ ଦଉଛନ୍ତି ଏବେ ସବୁ ମାନେ ଆଇଁଷ ପାଇଁଷ ଖାଇ ଦଉଚନ୍ତି ଏଟା ଖାଇବା କଥା ହିଁ ନୁହେଁ। ଖାଆନ୍ତିନି ବି ସେ ଆଉ ରହିଲା ଲୋକ ମାନୁନାହାନ୍ତି ଆମେ ଆମର ଧର୍ମଟାକୁ ଆମେ ପାଳନ କରିବା ତ ଆମେ ଆଇଁଷ ଖାଇଦେବା ହଁ ଭଗବାନ୍ ଥର ଶୁଣୁନାହାନ୍ତି ଡାକିଲେ ସେ ଉ କରିବେ ଆଉ ତମେ କହିବ ଆମେ ଆଇଁଷ ଖାଇଦବୁ ତାପରେ ଯାଇକି ଶୋଇ ଖାଇକି ଆର ପୂଜା କରିବୁ। ଠାକୁର କହିନାହାନ୍ତି।
ହୁଁ। ଠାକୁରଙ୍କ ବାକି ଯିଏ ମାନୁଚି-ମାନୁଚି ଆଇଁଷ ଖାାଉଚି ଯିଏ ନ ମାନୁଚି ନାହିଁ। କିଏ ପଚାରୁଚି ଆଜିକାଲି ଆଉ।
ହୁଁ।
ଆଜିକାଲି ଯୁଗରେ ଯାହା ହେଲାଣି
ହୁଁ। ତ ଆଜିକାଲି ଆଉ କିଏ ପୁଅ ମାନେ ଟିକିଏ ହେଲେ ବି ମାନୁନାହାନ୍ତି ପାଞ୍ଚ ପରସେଣ୍ଟ ହେଲେ ବି। ତ ମା କହିବାକୁ କିନ୍ତୁ ଆମେ ଶୁଣୁନେ କରୁଚେ। ଆଉ ସେଇ କଷ୍ଟ ଆଉ। ହଁ।
ଆଉ କଣ ଶୋଇଚନ୍ତି ଆଉ।
ହୁଁ-ହୁଁ ଶୋଇଛି ଏପର୍ଯ୍ୟନ୍ତ ଆରି।
ହଁ।
ତମ ଆଡ଼େ ମେଘ ହଉଚି ନା ହଉନି?
ହଁ ଆମଆଡ଼େ ମେଘ ଉଠେଇଚି ହେଇନି କାଲିି ହେଇଥିଲା ଆଜି ହେଇନି।
ହଁ-ହଁ। ଆଡେ ମେଘ ଟିପଟିପି ହଉଛି।
ହଉଚି।
ହଁ।
ହୁଁ-ହୁଁ।
ହଉଚି ମେଘ। ମେଘ ଆଡ଼େ ଯୋଉ ମାନେ ହଉଚି କାଲି ତ ମେଘ ହଉଥିଲା ଦିନ ସା
ତମ ଆଡ଼େ ତାହାଲେ ଦିନ ସାରା ମେଘ ହେଇଛି।
ହଁ ଆଁ।
ତମ ଆଡ଼େ ଦିନ ସାରା ମେଘ ହେଇଚି।
ହଁ।
ହ ଅ।
ଆଉ କଣ?
ଆଉ କଣ?
ହୁଁ ବେସେ ଲିଉହତ କଲ ତାହେଲେ ରହୁଚ, ନାଁ?
ହଁ ମଜା ଆନେ ବହୁତୁ ହେଇଚି ରଜ ମଜା ମୋ ମାଉସୀ ହଗା ସବୁ ଆଇଥିଲେ। ମୋ ମାଉସୀ ଭିଲିଆନ୍ ରୋଲ କରୁଥୁଲା।
ହଁ?
ଆଉ ମୁଁ ଜାଣୁନି ବହୁତ ମଜା କରିର। ରଜଟା ଏଠେ ମଜା ଓଟେ ଆଉ।
ହୁଁ ହୁଁ। ରହି ଅଉ ଏତିିକି ମଜା କରିପାଇଲା ରଜରେ ବହୁତ ବଡ଼ କଥା। ମସ୍ତେ ଭଲରେ ଖାଇ ପିଇ ଖେଳିଲେ ଭଲ। ଉଁ ଆଉ ନହଲେ ଆଉ ଭାଇ କିଛି ନାହିଁ।
ହୁଁ ହଁ ବା।
ଏ ଯୋଉ ଖାଇ ପିଇ ଖେଳିଲେ ଭଲ। ଓହୋ ସାଯ୍ୟ କର ରଜରେ ଯେ ଦାନ ଧର୍ମ କର। ରଜରେ ଆଉ ଏମିତି ରଜ ପର୍ବ ପଢ଼ାଉଛି ସବୁ ସଂକ୍ରାନ୍ତିରେ ବଡ଼ ସଂକ୍ରାନ୍ତି ନାଁ ଆମର ତ ଯୋଉ ବ ରଜଟା ଆପଣ ପାଞ୍ଚ ଦିନି ଖଣ୍ଡ ସେଲିବ୍ରେଟ କରୁଚେ ମଜା ମସ୍ତି ଦୋଳି। ଆ କେତେ ଝିଅମାନେ ସଜେସଜା ହଉଚନ୍ତି। ଆଉ ସଜକୁ ଯାଇକି ରଜରେ ଦୋଳି ଖେଳୁଛନ୍ତି କେଉଭଳି ବା କରୁଚି କିଏ ଲିଏ କରୁଚି ଆଜିକାଲି ତ ଅଲଗା ନାଁ ତ ସବୁ କରୁଚନ୍ତି।
ଅଜରେ ସବୁ କଲେଣି।
ହଁ ଆଜିକାଲି ସବୁ କଲେଣି ହେଲେ ଆମେ ପାଳନ କରୁଚେ ଯା ହୋଉ ରଜ ଆମର। ଆଁ ଆମର ମେନ୍ ହଉଚି ରଜ ରଜଟା ହଉଚି ଆମର ମେନ୍ ପର୍ବ। ଆଉ କିଛି ହଉ କି ନ ହଉ।
ହଁ ପା ମେନ୍ ପର୍ବ ରଜ।
ଉଁ?
ମେନ୍ ପର୍ବ ହେଲା ଆମର ରଜ ଆଉ।
ହୁଁ ରଜ ପର୍ବ ଆମର ଯେତିକି ବ ବଡ଼ ପର୍ବ ଆମର ରଜ।
ପର୍ବ ଆମର ରଜ।
ହୁଁ ବେ ଦେଇ ରଜ ପର୍ବରେ ଟିକେ ଭଲରେ ଖେ ମାନେ ମଜା ମସ୍ତି କରିବ ଆଉ ଟିକେ ଦାନ ଧର୍ମ ସମ ତଂ କରିବ ଲୋକ କ ଖାଇବା ପିଇବା ମେନ୍ ହଉଚି ଦାନ ଧର୍ମ। ସେଯାକୁ ଯାର ପଇସା ଅଛି ସେ ଦେଇପାରୁ। ତୋର ପଇସା ନାଇଁ ସେ ପୁଣି କୋଉ ଆଣିକି ଦବ? ତାକୁ କଣ ଆମେ ଦ ଦାନ କରିବାନେଇ?
ହଁ ଆମର ଦାନ କୁଣ୍ଡ ବି ଅଛି।
ହୁଁ ଲୋକଙ୍କୁ ଖାଇବାକୁ ଦବ ଯେକୌଣସି ଅ ଭଲ ଲୋକଟେ ହଉ ସେ ଖରାପ ଲୋକଟେ ହଉ ସେ ଯେକୌଣସି ଲୋକ। ହଉ ନ ପଇସା ମୁଁ ଦେଇପାରେ ତମେ ଖାଇବାକୁ ଗଣ୍ଡେ ପେଟକୁ ଦବ। ଅକୁ ତାଙ୍କ ମନୁଡେ ଶାନ୍ତି ହବ ଖାଇବାକୁ ପଇସା ବ ଯେ ଦେ ପାଁଶ ଟଙ୍କା ହଉ ଦଶ୍ ଚଁ ହ ଏଇଥୁଁ କଣ ଅଛି ଦେ ଦବ ଆମେ ଘରେ ଖାଉଚେ। ସେମାନେ କରିିକି ଖାଇପାରୁନାହାନ୍ତି ସେମାନେ କୋଉଠୁ ଆଣିକି ଖା କରି ଖାଇବେ? ଆମେ ତ ତାଙ୍କୁ କରିନାହିଁ ଆମକୁ ଯଦି ବୁଝିଥିବ ନାହିଁ ଆମେ ନାଇଁ ରେ ଆମେ କରିକି ଟିକେ ଦବା ସେ ଗୋଟେ ଲୋକ ଟିକେ କଉଠୁ ଆଉ ସେ ଖାଇବ ତାର ତ କେହି ନାହାନ୍ତି ତା ଆମେ ତାକୁ ସାହାଯ୍ୟ କରିବା ଦାୟିତ୍ଵରେ ରହିବା ଆଉ ନହେଲେ ଯଦି ନପାରିବ ଆଜିକାଲି ତ ଆଉ କିଏ ଦଉନାହାନ୍ତି ଜଣେ ଜଣ ଖାଉ